ଯଉ
ହ୍ୟାଲୋ ହଁ ଆଜ୍ଞା ନମସ୍କାର।
ନମସ୍କାର।
ଆଉ କଣ କଣ କରୁଥିଲେ?
ବୁହ ମୁଁ ବର୍ଷା ଦେଇଚି।
ହଁ ବର୍ଷା ଆମ ଏ ହ ଅ ହ ଆମ ଏଠି ବି ବହୁତ ବର୍ଷା ଏ ଯାଏ ଛାଡିନି। ପୁଣି ତାମାନେ ଏବେ ଟିକେ ଛାଡିଥିଲା। ଦୁଇ ତିନି ବଜାଡେ ଏ ଫୁଣି ତା ମାନେ କଳା ମେଘ କରିକି ବର୍ଷା ଫୁଣି ହଉଛି।
ଆପଣଙ୍କ ଘର?
ଆଉ କଣ ଖାଇଲେଣି ନା ଏବେ ନାଇଁ? ଆମ ଘର ଟା ବଲାଙ୍ଗୀର।
ଵଲାଙ୍ଗୀର।
ଆପଣଙ୍କ?
ଆମର କଟକ।
ଉୁଁ ହୁଁ ଆଉ ଆଜି କଣ ଖାଇଲେ କଣ ରୋଷେଇରେ କଣ ହେଇଥିଲା?
ରୋଷଇରେ ଭାତ ଡାଲି ପୋଟଳ ଆଳୁ ତରକାରୀ। ଭଜା।
ହୁଁ ହୁଁ ବଢିଆ ଆଉ ଆଉ ଯୋଉ ପୋ ପୋଟଳ ତ ଆମର ଆଜି ହେଇଥିଲା ଭାତ ଡାଲି ପନିର। ଆଉ କଁ କୁଁ କଣ କି କଦଳୀ କୁନ୍ଦରୁ ଆଉ ଭେଣ୍ଡି ଭଜା। ଆଉ ଶାଗ।
କୁଣ୍ଡୁରିଟା ମତେ ଭଲ ଲାଗେ।
କଣ କୁନ୍ଦରୁ।
ହଁ କୁନ୍ଦୁଡି ଟା ଯଉଟା ସେଟା ମତେ ଭଲ ଲାଗେ ଟିକେ ହାଲକା ଖଟା ଖଟା ଲାଗେ ଭଲ ଲାଗେ।
ହଁ ଆଉ ସେଟା ନା ସନ୍ତୁଳା କରିବେ। ଫ୍ରାଏ କରିକି ତ ସେଟା ବି ତାମାନେେ ବହୁତ ଭଲ ଲାଗେ ସନ୍ତୁଳା କରିକିରି
ଆମର ତ ଇଆଡେ ସେ ରେସିପି ଜାଣିନାହାନ୍ତି ଆମର ଏକଡେ ଖାଲି ଭଜା ହିଁ ଭାଜନ୍ତି।
ଆଛା ନାଇଟରେ ବୋ ଏତର ନା ବହୁତ ପ୍ରକାର ତା ମାନେ ଅଛି ଗୁଟେ ତାମାନେ ଯୋଉ କୁନ୍ଦୁରୁ ର ରାଇ କରିକି ବି ଖାଆନ୍ତି ବେସର ଦେଇକି ବି ଖାଆନ୍ତି। ତା ସହିତ ତାକୁ ପିଆଜ ଦେଇକି ତାମାନେ ତେଲରେ ଟିକେ ଭାଜିକି। ଅ ପିଆଜ ତାପରେ ଲୁଣ ହଳଦୀ ହେଠି ସେଠାରେ ଦେଇକି ବି ଖାଆନ୍ତି। କିନ୍ତୁ ଭଜା ନାଇଁକି ଭଜା ଆକଚୁଆଲି ବହୁତ ଟେଷ୍ଟ ଲାଗେ।
ହୁଁ।
ଆଉ କୋଉଠିକୁ ବୁଲି ବୁଲା ଆପଣ ଯାଆନ୍ତି? ତାମାନେ ଏମିତି ତାମାନେ ଯୋଉ ଜାଗା ଆପଣ ହଁ। କୋଉ ଜାଗା ଆପଣଙ୍କୁ ତା ମାନେ ବହୁତ ଭଲ ଲାଗିଲା ଯାହା ଆପଣ ଯାଇଥିବେ। ଆଚ୍ଛା ଆପଣ ଛୁଟିରେ ଆସିଛନ୍ତି?
ବି ଲ ପିିଲା ବେଳେ ହଁ ଛୁଟିରେ ଆସିଛି ଏ
ହୁଁ ହୁଁ ତ ନହେଲେ ଆପଣ କୋଉଠି କୋଉଠି ରହୁଛନ୍ତି ଆଛା।
ନାଇଁ ମୁଁ ଏଇଠି ହିଁ ରହୁଥିଲି ତିନି ବର୍ଷ ହେଲା ଜବ୍ କରିଥିଲି ବାଙ୍ଗଲୋରରେ।
ଆଚ୍ଛା ବେଙ୍ଗାଲୋର ହଁ ହଁ ହଁ ତାବେଲେ ଏବେ ଆପଣ ଏବେ ଏଠି ହିଁ ତାମାନେ ରହିବେ ଏବେ।
ମୁଁ କିଛି ଦିନ ରହିବି ମା ଦେହ ଭଲ ହେଇସାରିଲା ପରେ ତାର ପାରାଲିସିସ୍ ଗୋଟେ
ଆଚ୍ଛା ହଁ ହଁ ହଁ ରହିବା କଥା ବି ହଁ। ହୁଁ ହୁଁ ହୁଁ ଆଉ ଘରେ କିଏ କିଏ ଅଛନ୍ତି ଦେଖିବା ପାଇଁ?
ମୁଁ ଏକା
ଓହୋ ହୁଁ ହୁଁ ହୁଁ ଆପଣ କୋଉ ଜବ କରୁୁ
ବାହାରକୁ ସଫ୍ଟୱେର ଇଞ୍ଜିନିୟର
ହୁଁ ହୁଁ ସେଇଟା ତ ଆମର ଯଦି ଆପଣ ଚାହିଁ ହଁ ଆପଣ ଚାହିଁଲେ ସେଇଟା ତ ଘରେ ବି ଅନଲାଇନ ବି ହୁଏ ନା ୱାର୍କ ଫ୍ରମ ହୋମ କରିକି ବି
ନାଇଁ ମୁଁ ଯୋଉ କମ୍ପାନୀରେ ଥିଲି ହଁ ମୁଁ ନାଇଁ ହୋଉନି ମୁଁ ଯୋଉ କ ମ୍ପାନୀରେ ଥିଲି ସେ କମ୍ପାନୀର ସେଟା ନାହିଁ ତାର ଅଛି। ମିନିମମ୍ ଚାରି ଦିନ ଅଫିସ ବସିବାକୁ ପଡିବ କେତେ ଦିନ ପଛେ କମ୍ କରିପାରିବ କିନ୍ତୁ ଚାରିଦିନ
ହଁ।
ମୁଁ କହିଲି ମୋ ଇଏଟା ସେ ମନା କଲେ ମୁଁ ରେଜିଗନେସନ୍ ଲେଟର ଦେଇ ପଳେଇ ଆସିଲି ଆଉ।
ଓହୋ ହୁଁ ଆପଣ ଯଦି ସଫ୍ଟୱାର ଇଞ୍ଜିନିୟର ଥିଲେ ତ ଏବେ ତାମାନେ ଆପଣ ଅ କିତ ମାନେ କିଛି ଦିନ ବ୍ରେକ୍ ରହିକି ରଖିକି ତା ବୋଲି ପୁଣି ଆଉଥରେ ଆପଣ ଯଦି ଚେଷ୍ଟା କରିବେ ତାହେଲେ ଆପଣ ଆଉ ତାେ ହେଇଯିବ ନା ତାଠୁ ଆଉ ବଡ ବି ହେଇପାରିବ।
ମୋର ଏବେ ଜଷ୍ଟ କ୍ୟାରିୟର ଷ୍ଟାର୍ଟ ହେଲା ତିନି ବର୍ଷ ହେଲା। ମୋର ବାଇଶି ମସିହାରେ ହଁ ବାଇଶି ମସିହାରେ ପାସ ତେଇଶି ମସିହାରେ ଜବ ପାଇଲି ଜାନୁଆରୀରେ ତାପରେ ସେଇଠି ହେଇଥିଲି।
ତାପରେ ଚାଲିଛି ଆଉ।
ହୁଁ।
ସେଠି ଯୋଉ ବେଙ୍ଗଲୋରରେ କୋଉ କୋଉ ଜାଗା ତା ମାନେ ଭଲ ଲାଗିଲା ଆପଣଙ୍କୁ ବୁଲି ବୁଲି
ମୁଁ କେବେ ମୁଁ କେବେ ବୁଲିବାକୁ କୋଉଠିକି ଯାଏନା ମୁଁ ମୋ ରୁମ୍ ବାସ୍। ଅଫିସ ସେଇଟା ଭଲ ମୋ ରୁମ୍ ଟା ଭଲ ମୁଁ କୁଆଡେ ଯାଏନା ବୁଲିବାକୁ। ପସନ୍ଦ ଯେ କିନ୍ତୁ ମୋର ଯୋଉ ନା ନା ପସନ୍ଦ କିନ୍ତୁ ମୋର ଯୋଉମାନେ ସାଙ୍ଗ ଥିଲେ ସେମାନଙ୍କ ସହି ତ ମୋତେ ଟିକେ ବୁଲିବାକୁ ପସନ୍ଦ ନୁହଁ କାହିଁକିନା ସେମାନେ ସବୁ ଆଲକହଲ ହେରିକା ସବୁ ନିଅନ୍ତି ମୋତେ ସେଗୁଡାକ କି ଭଲ ଲାଗେନା ମୁଁ ଇନୋସେଣ୍ଟ ପାଇଁ ମିଶେନା ଆଉ।
ହୁଁ ହୁଁ ନହେଲେ ଆପଣ ସପୋଜ ଆପଣଙ୍କୁ ଯଦି କିଏଣେ ଯଦି ପଚାରିବି କି ଆପଣଙ୍କୁ ତାମାନେ କୋଉ ଜାଗା ତା ମାନେ ଯିବା ପାଇଁ ପସନ୍ଦ। ଗୋଟେ ଜାଗାର ନାଁ କୁହନ୍ତି ଆପଣ କଣ କହିଥାନ୍ତି?
ହଁ ଆମର ଅଛି ସାରଳା ମନ୍ଦିର ମୁଁ ସାରଳା ମନ୍ଦିରକୁ ବି ଯାଏ।
ହୁଁ ହୁଁ ସେ-ସେଇଟା ତ ବୋହୁତ ଭଲ ମନ୍ଦିର। ହଁ ହଁ ହଁ ଶୁଣିଚି।
ଝଙ୍କଡ ସାରଳା ଯୋଉ କୁହନ୍ତି ସେ ଗୋଟେ। ଆମ ଘର ପାଖରୁ କୋଡିଏ ତିରିଶ କିଲୋମିଟର ହବ। ହଁ ମୁଁ ମାସକୁ ନିହାଆ ଦି ତିନି ଥର ଯାଇ ବୁଲିକି ଆସେ।
ଆଚ୍ଛା ସବୁ ପ୍ରତି ମାସ ଆପଣ ଜାଆନ୍ତି?
ହଁ ଏବେ ଯାଇଥିଲି। ଚଉଦ ତାରିଖ ଦିନ ଯାଇଥିଲି ଆର ମାସ ପୁଣି ଏଇ ମାସ ସଂକ୍ରାନ୍ତିରେ ଯିବି ଆଉ।
ହୁଁ ସେ ମନ୍ଦିର ଫିରି ତାମାନେ ବୁଲାବୁଲି କଲେ ବି ତାମାନେ ମନକୁ ଟିକେ ଭଲ ଲାଗେ। ଆଉ କୋଉ ଆଉ କୋଉ ଜାଗା ତାମାନେ କୋଇ ଆଚ୍ଛା। ଆଉ ଆପଣଙ୍କୁ କଣ ଖାଇବାକୁ କଣ ପସନ୍ଦ?
ଖାଇବା ହୋଉଚି ମୁଁ ପିଓର ଭେଜିଟେରିଆନ ଆଉ ମତେ ତ ସେଠୁ ମତେ ସେ ପନିର
ହଁ ହଁ। ଆଜି ଆମର ଏଠି ହେଇଥିଲା ପନିର।
ହୁଁ ହୁଁ ହୁଁ ଶୁଣିଲି ପା କେମିତି ଗୋଟେ ଗଜା ମୋର ତ ଭଲ ଲାଗେ ତମର ସେଠି ହେଇଥିଲା ଆଉ।
ହଁ ହଁ ଆଉ ଘରେ ଘରେ ଏବେ ତାମାନେ କିଏ ରୋଷେଇ କରୁଛନ୍ତି। ଆପଣ ନିଜେ କରୁଛନ୍ତି କି ନା ଆଚ୍ଛା ଆପଣ କରୁଥୁଲେ। ହୁଁ ହୁଁ ହୁଁ।
ହୁଁ ମୋର ବି ଅଭ୍ୟାସ୍ ଥିଲା କାହିଁକି ନା ମୁଁ ପ୍ଲସ ଥ୍ରି ବେଳୁ ମେସରେ ରହିଥିଲି ତାପରେ ସେଠ
ଆଚ୍ଛା ହଁ।
ସୁନ୍ଦର ଯାଇଥିଲି ସେଇପା ଯାହା ଖାଇବ ଆମ୍ବିଳା ନହଲେ ସବୁ ଖଟା ଖଟା ଲାଗିଥିବ ମତେ ସେଗୁଡା ପସନ୍ଦ ହୁଏନା ମାସେ ଖଣ୍ଡେ ଖାଇଲି ମତେ ବିଲକୁଲ ଭଲ ଲାଗିଲାନି। ତାପରେ ନିଜ ମୁଁ ମୋର ରଖିଥିଲି ଗ୍ୟାସ ହରିକା ଆଣିକି ନିଜେ ମୁଁ ରାନ୍ଧି ଖା
ହୁଁ ହୁଁ ହୁଁ ହଁ ସେଇଟା ଏକଚୋଲି ଭଲ ନିଜ ତମେ ନିଜ ପସ୍ ସନ୍ଦରେ ଦବନି ଯାହା ଖାଇବେ ସେଇଟା ବାକିବଙ୍କର ପସନ୍ଦ ଲାଗିବନି ନା ତ ନିଜେ ହିଁ ସେ ତେବେ ନିଜେ ଆପଣ ଖାଇବେ।
ହୁଁ।
ଆଉ ଆପଣଙ୍କର ସେଠି ବି ଯୋଉ କ ଯୋଉ କ ବେଙ୍ଗଲୋରରେ କଣ ତାମାନେ ସବୁଥିରେ ଫେମସ ଯୋଉ ମିଲୁଥିଲା ଖାଦ୍ୟ ହୋଉ କି ସ୍ନେକ୍ସ କଣ ତାମାନେେ ସେଠାକାର
କିଛି ମାନେ କିଛି ଖାଇନି ସେ ସବୁ ସେ ସବୁ ଆମ୍ବିଳା ମତେ ଜମା କିଛି ଭଲ ଲାଗେନା। ଗୋଟିଏ ମାସ ମୁଁ ଟେଷ୍ଟ କରିଚି ଯାହା ଦେଖିଲି ସବୁ ଖଟା। ତାଙ୍କର ସବୁ ଗୋଟି ଖିଆ ବାଇଗଣ ଗୋଟି ଖିଆ ମନେକର ଗୋଟେ କୋଉ ତରକାରୀ ହେଇଛି ତା ଦେହରେ ଗୋଟି ଖିଆ ବାଇଗଣ ସରକାରୀ ଏଇରା ଗୋଟିକିଆ ବାଇଗଣ କଣ ବାଇଗଣ କଟା ହୁଏ ଗୋଟିକିଆ ବାଇଗଣ କଣ। ମାସେ ଖଣ୍ଡେ ଖାଇଲି କୋଉଠି ଭଲ ଲାଗିଲାନି ନିଜ ମୋର ରୋଷେଇ କରି
ହୁଁ ହୁଁ ହଁ ସେଠିକି ତ ଭଲ ହୋଉ ଆପଣଙ୍କୁ ଏଇଟା ଭଲ ଲାଗେ ଆପଣ ଚାଉଲ ବରା ତାପରେ ଏ ସବୁ ଭଲ ଲାଗେ ଖାଇବା ପାଇଁ?
ହଁ ଚାହା ତ ଖାଇଚି ବୋଧେ ଆମ ଘରେ କରୁ କରନ୍ତି ବେଳେ ବେଳେ। ଖୁବ କମ ମୋ ମମି କରୁଥିଲେ କାହିଁକିନା ମୋ ମମି ବରମପୁରେ ବିଇଡି କରୁଥୁଲା ସେ ସେଥିପାଇଁ ଚାରୁ ପାଣି ଏ ସବୁ ଚାଉଳ ଗୁଡ ହରିକା ସିଏ କରେ।
ହଁ ହଁ ଚାରୁ ପାଣି ତ ବୋହୁତ ଭଲ ଲାଗେ ଗରମ ଭାତ ସହିତ ଆପଣ ଚାରୁ ପାଣି କରିବେ ସେଟା ବୋହୁତ ଭଲ ଲାଗେ ଆମ ଏଠି ନା ଆମ ଏଠି ନା ଫେମସ୍ ହଁ ଆମର ଏଠିରେ ଫେମସ ଜଲଖିଆ ନା ଚା ଚାଉଲ ବରା। ଏଠି ନା ବୋହୁତ ପୁରା ବୋହୁତ ବଢିଆ ତାମାନେ ଅ ବ ତିଆରି କରା ହୁଉ ଚାଉଲ ବରା ଆଉ ଆପଣ ଜିଲାପି ନାଁ ଶୁନିଥିବେ ଜିଲାପି।
ମିଠା ଖାଇ ହେଲା
ହଁ ହଁ ସେମିତି ସେ ମିଠାଟା ଯୋଉ ଓ ଲା ନଳି ନଳି ଟାଇପର ଥଏ ନା ଯୋଉ ହଳଦିଆ କଲରର?
ଜାଣିଛି କିନ୍ତୁ ମିଠା ଜିନିଷ ମୁଁ ଖାଏନା।
ହଁ ସେଟା ବି ତାମାନେ ଏଠାକାର ତାମାନେ ଫେମସ ଅ ଫୁଡରେ ତାନେ ଯାଏ ଏଟା
ହୁଁ।
ଚାଉଲ ବରା, ବିରି ବରା ସେ ଏଟା ତାମାନେ ଏଥିରେ ଅ ଏଟା ବୋହୁତ ଚାଲି ବାକି ସବୁ ବି ଜିନିଷ ବି ଚାଲି। ହଁ ଯୋଉ ହଁ ସମ୍ବର ବି ହୁଏ ହଁ। ସମ୍ବର ବି ହୁଏ ଏଠାରେ ସବୁ ଯୋଉ ଭେଜିଟେବୁଲ ସବୁ ପଡେ ପନି ପନି ପରିବା ସବୁ ପଡେ ଆଉ ତାମାନେ ଗୋଟେ ଟିକେ ଆମ ତେନ୍ତୁଳି କି ବୋଧେ ତେନ୍ତୁଳି ଦେଇକି ତମେ ଟିକେ ଖଟା ଖଟା ଲାଗେ ସେଇଟା।
ହଁ
ଟମାଟୋ ସବୁ ଦେଇକି ତାମାନେ ହୁଏ ଭଲ ଗରମ ଗରମ ଖାଇଲେ ନା ଆମେ ଇଟଲି ଯୋଉ କରୁନା ଇଟଲି ସେ ସହିତ ସମ୍ବର ବି ଏ ଖାଉଁ ଭାତ ସହିତଣଏ ଭାତ ସହିତ ସମ୍ବର ତ ନାଇଁ ଇଡଲି ସହିତ ସମ୍ବର୍ କ କଲେ ଖାଉଁ। ଏଠି ସେମିତି ମିଲେ ନା ଖାଲି ଇଟଲିି ସହିତ ସମ୍ବର ଅଁ ସେଟା ଦୋସା ହଁ। ଦୋଶା ସହିତ।
ଆମେ ଯୋଉ ସାଙ୍ଗ ହେଇକି ଥରେ ଉଣେଇଶି ମସିହା ବେଳେ। ଆମେ ସାଙ୍ଗ ହେଇକି ଥରେ ଉଣେଇଶ। ମସିହା ବେଳେ ଯାଇଥିଲୁ ତାର ତାରିଣ ଆ ଆଠ ଦଶ ଜଣ ବାହାରିକି ଯାଇଥିଲୁ। ହଁ ସେଠି ଦିଆ ହୁଏ ପୁରୀ ଉପମା ସମ୍ବର। ସେଉଟୁ।
ହଁ ସେ ପୁରୀ ଉପମା ସମ୍ବର ହଁ।
ସେ ଆର ସବୁବେଳେ ଘରକୁ ଥିଲି ସେଟାଇମ ରେ ମୋର ଗୋଟା ସାଙ୍ଗ ଥିଲା। ଭୁବନେଶ୍ଵର ତା ରୁମ ରେ ଯାଇ ରହିଥିଲି।
ହୁଁ।
ଦି ତିନି ଦିନ ରହିଥିଲି ସେ କଇଲେ ଯୋଉ ଦିନ ମୁଁ ଆସିଲା। ସେଇଦିନ ସେ‌ କହିଲା ଚାଲିଯିବା ତତେ ଗୋଟେ ଭଲ ଜାଗାରେ ଖୁଏଇବି ମୁଁ କହିଲି କଣ ନା ସାଉଥ୍ ଇଣ୍ଡିଆନ ଡିସେସ। ସେ ସାଉଥ ଓଡ଼ିଶା ଡିସେସ ନା ସାଉଥ ଇଣ୍ଡିଆନ ଡିସେସ ମୁଁ କଇଲି କଣ। ନା ପୁରୀ ଉପମା ସମ୍ବର ମୁଁ କଇଲି ଆଛା ଠିକ ଅଛି।
ସେଟା ସା ସେଟା ସାଉଥ ଇଣ୍ଡିଆନ ହଁ ସେଟା ସାଉଥ ଇଣ୍ଡିଆନ୍ ଡିସ୍।
ସେ ମିଠା ମିଠା ଖଟା ଖଟା ଲାଗୁ
ହଁ। ମୁଁ ବି ମୁଁ ବି ଏଇ ତମରି ରିସେଣ୍ଟ ଯୋଉ ବର୍ଷେ ହେଲା ମୁଁ ଚେନ୍ନାଇ ରେ ଥିଲି ନା। ସେଠାରେ ଖାଲି ଆପଣ ହଁ ଖାଲି ସମ୍ବର ହଁ ଖାଲି ସମ୍ବର ଆପଣ ସେଠାରେ ପାଇବେ। ଆଉ ସମ ସମ ତମର ମେକ୍ସିମମ୍ ସେଠାରେ ନା। ସକାଳ ହେଲେ ତାନେ ତାଙ୍କ ସମ ଘର ସବୁ ଘରର ସିଟି ବାଜିବ ତାମାନେ ସମ୍ବର ଡାଲି କରିକି। ତାମାନେ ସେ ସିଝଉଥିବେ ସେମାନେ। ଆଉ ତେନ୍ତୁଲି ପାଣି ସବୁ ସେଟା ସବୁ ସେଠାରେ ଫେମସ। ଆଉ ଆପଣ ଅଁ ହଁ। ହଁ ସାର୍ ମତେ ବି ବହୁତ ଭଲ ଲାଗିଲା ପୁଣି ପରେ କଥା ଲାଗିବା ଆଉ‌। ଜୟ ଜଗନ୍ନାଥ ସାର୍ ଠିକ ଠିକ ଅଛି ସାର୍। ଠିକ ଅଛି ସାର୍ ହୁଁ।